ହଁ କଣ କରୁଛ?
ନମସ୍କାର କିଛି କରୁନି ଏବେ ରୋଷେଇ କରିବି।
ଆଛା, ଆଛା, ଆଛା। ଆଉ କଣ ମାନେ ଅ ବୁଲାବୁଲି କରିବାକୁ ଯିବା କଥା ଗଲନି କୁଆଡେ?
ଆ ମୋ ଏ ପ୍ରତି ବର୍ଷା ହେଇଛି ତ ସେଥିପାଇଁ କାଁ ମାନେ ଘରୁ ବାହାରି ହେଉନି।
ଆଚ୍ଛା ଆଛା ଆଉ କିଏ ତମର ଏବେ ହଁ ପିଲା ବେଳର ସାଙ୍ଗ ତ ମୋ ଘର ପାଖରେ ଏବେ ଅଛନ୍ତି। ତମେ କଥାବାର୍ତ୍ତା କରୁଛ ଏବେ ବି।
ପିଲା ବେଳର ସାଙ୍ଗ ତ ଏବେ ମାନେ ଗୋଟେ ଅଛି ଆଉ କିଛି ଜଣ ବାହା ହେଇ ସାରି ଜଣିଛନ୍ତି।
ଆଚ୍ଛା ଆଚ୍ଛା ଆଚ୍ଛା
ଏବେ ଆମ ମାନେ ସ୍କୁଲ୍ ରେ ପାଠ ପଢ଼ାଇବା ପାଇଁ ଯାଉଛି ତ ଟାଇମ୍ ମିଳୁନି ତା ସହିତ କଥା ହବା ପାଇଁ।
ଆଚ୍ଛା ଆଚ୍ଛା ଯୋଉ ତମର ସାଙ୍ଗ କହିଲ ପଳେଇବାକୁ ଯାଉଛି। ସେ ଯେଉଁ ଆମର ଶିକ୍ଷକରେ ଯେଉଁ କୋର୍ସ କରାଯାଏ ବି ଇ ଡ଼ି କିପ ସଟି ଯଉ କରାଯାଏ। ସି ସବୁ କିଛି ମାନେ ସ କୋର୍ସ କରିଛନ୍ତି ନା ଖାଲି ଏମିତି ପଢେଇବା? ଯାଉଛନ୍ତି।
ଖାଲି ଏମିତି ପଢେଇବାକୁ ଯାଉଛନ୍ତି। ସେ ଲୋକମାନେ କହିଲେ କି ମାନେ ଆମକୁ ପଢାଇବା ପାଇଁ ଟାଇମ୍ ମିଳୁନି ତ ତମେ ଆମ ଜାଗାରେ ପଢେଇଦବ ଆମ ଅଫିସ୍ ର କାମ ପେଣ୍ଡିଙ୍ଗ ରହିଯାଉଛି ତ ସେଥିପାଇଁ ସିଏ ଯାଉଛି।
କେଉଁ କ୍ଲାସ୍କୁ ଯାଉଛନ୍ତି ପଢ଼ିବାକୁ? କୋଉ ଶ୍ରେଣୀ? ଏଇ କୃପାଞ୍ଚ ଯୋଉ ଆମର ପ୍ରାଥମିକ କୁହାଯାଉଛି ସେଇ ପିଲାମାନଙ୍କୁ ପଢେଇବାକୁ ଯାଉଛନ୍ତି।
ହଁ।
ଆଛା ଆଚ୍ଛା। ବୋହୁତ୍ ଭଲ, ବୋହୁତ୍ ଭଲ, ପଢେଇଲେ ବି ଆମର ବି ଆମେ ଯେତେ ବି ପଢେଇଥାନ୍ତି ପିଲାକୁ ଆମେ ବି ବୋହୁତ୍ କିଛି ତାଙ୍କ ଠାରୁ ଶିଖିଥାନ୍ତି। ସେମାନଙ୍କ ସହ ସମୟ ବି କୋଉଠି ପଳେଇ ଯାଇଥାଏ ଆମେ ଜାଣି ପାରିନଥାନ୍ତେ। ଆଉ ତୁମର ପଢେଇବା ପାଇଁ ପିଲାଙ୍କୁ ଆଗ୍ରହ ଅଛି?
ମୁଁ ଦେ ରେ ଟ୍ୟୁସନ୍ କରେ ଦୁଇଟା ପିଲାକୁ।
ଆଛା କୋଉ କୋଉ ଶ୍ରେଣୀରେ ସେମାନେ ପଢୁଛନ୍ତି?
ଏବେ ପ୍ରଥମ ଶ୍ରେଣୀରେ ସେ ପଢୁଛନ୍ତି।
ଆଚ୍ଛା ଆଛା କଣ ସେମାନଙ୍କୁ ପଢାନ୍ତି ସବୁ?
ମାନେ ଏବେ ତ ସେଇ ଅ ଆ ଏକ ଦୁଇ ୱାନ୍ ଟୁ ଅ ଆକାର ହର୍ଷେଇକାର ଏମିତ
ଆମର ଯୋଉ ବଣ୍ଣ ଅଛି ବଣ୍ଣ ଅଛି କାର ଅଛି। ଆଉ ଯୁକ୍ତାକ୍ଷର ଏଇସବୁ ଧୀରେ ଧୀରେ ଶିଖୁଛନ୍ତି ଆଉ।
ହଁ।
ଆଚ୍ଛା ଆଛା ଆଉ ଜଣେ ଯିଏ କହିଲେ ସେମ ସିଏ ବି ସେଇ ପ୍ରଥମ ଶ୍ରେଣୀରେ ପଢୁଛନ୍ତି?
ହଁ ଦିଟା ଯାକ ମାନେ ସାଙ୍ଗ ଆମ ପ ଘର ପାଖରେ ଅଛି ତାଙ୍କ ଦୁହିଁଙ୍କ ଘର ତା ସାଙ୍ଗରେ ପଢ଼ିଯାଆନ୍ତି ସାଙ୍ଗରେ ଖେଳନ୍ତି ଆଉ।
ଆଚ୍ଛା ଆଛା ବହୁତ ଭଲ ସେମାନଙ୍କୁ ପଢେଇଲେ ଆମେ ବହୁତ ମାନେ ଶିଖିଥାଉ ସେମାନଙ୍କ ପାଖରୁ ଆଚ୍ଛା ଆଛା ତମର ସ୍କୁଲ ରେ ଜୀବନି କେମିତି କଣ ମାନେ ଅତିବାହିତ କରିଥିଲେ କଣ ମଜାମସ୍ତି କଣ କରିଥିଲେ
ଆମ ଏକ କିଲୋମିଟର ଦୂରରେ ଅଛି ଆମ ଏଠାରେ ସ୍କୁଲ।
ପ୍ରା ପ୍ରାଥମିକ ବିଦ୍ୟାଳୟ ଏକ ଏକ କିଲୋମିଟର ଦୂରରେ ତମ ଘରଠାରୁ?
ନା ପ୍ରାଥମିକ ବିଦ୍ୟାଳୟ ଆମ ଘରଠାରୁ ପାଖରେ ଅଛି। ଏକରୁ ପାଞ୍ଚ ଆଉ ଆନ୍ଦି ଛଅରୁ ସାତ ଛଅରୁ ଆଠ ମାନେ ଦୂରରେ ଟିକେ ଅଛି ଦୂର ବାଟ।
ଆଚ୍ଛା।
ପରି ନଅ ଦଶ ଆଉ ଟିକେ ଦୂରରେ ଏମିତି ଅଛି ତ
ଆଛା।
ଚାଲି ଚାଲି ଯୋଉ ସାଙ୍ଗସାଥି ସଇ ମାନେ ସାଙ୍ଗସାଥି ଆସିକି ଆମେ ଚାଲି ଚାଲି ଯଉ ପଢିବା ପାଇଁ।
ହୁଁ।
ତାପରେ ସେ ଦେ ସେଠାରେ ଅ ଏକଟାରେ ଖାଇବା ଦିଅନ୍ତି ତା ତା ପରେ ଚାରିଟାରେ ଛୁଟି ହୁ ହେଲାପରେ ଆମେ ପୁଣି ଘରକୁ ଫେରିଆସୁ।
ଆଚ୍ଛା ଆଚ୍ଛା ତମେ ମାନେ ଯେତେବେଳେ ନବମ ଦଶମରେ ପଢୁଥିଲ ସେ ସେତେବେଳେ ବି ମାନେ ଚାଲିକି ଯାଆନ୍ତି ସାଇକେଲ ନିଅନ୍ତିନି?
ନାଇଁ ସା ଏନେ ନଅ ଦଶ ପଡୁଥିଲା ବେଳେ ସାଇକେଲରେ ଯାଉ ଆମେ।
ଆଚ୍ଛା ଆଚ୍ଛା ଆଛା ବହୁ ସାଙ୍ଗମାନେ ରାସ୍ତାରେ ଯାଆନ୍ତି ସାଙ୍ଗ ହେଇ ଇଏ ହେଇ ବହୁତ ଖୁସି ଲାଗେ। ସେ ସବୁ ମାନେ ଇ କରିଲେ ବହୁତ ଅନୁଭୂତି ବହୁତ ଭଲ ଲାଗେ। ବହୁତ ଭଲ ଲାଗା। ଆଉ ତମେ କଣ ଖେ ପସନ୍ଦ କର ପଢିବା ପାଇଁ ନା ଖେଳିବା ପାଇଁ କଣ କରିବା ପାଇଁ ପସନ୍ଦ କରୁଶୁ?
ଉଁ ହୁଁ। ବେଶୀ ମୁଁ ମୁଁ ଟିଭିି ଦେଖେ ମୋବାଇଲ ଦେଖେ।
ହୁଁ ହୁଁ।
ଆଉ ତ ଏବେ ତ ମାନେ ବଡ ହେଲିଣି ତ ଖେଲା ଖେଲି କରେନି।
ଆଛା। ସ୍କୁଲ୍ ଟାଇମ୍ ରେ କଣ କେମିତି ଖେଳରେ ପ୍ରତିଯୋଗିତାରେ ଭାଗ ନିଅନ୍ତି? ନା ନିଅନ୍ତିନି ଭାସଣ ଯୋଉ ଗୀତ ନାଚ ଆଉ ଯାହା ବି ସବୁ ଖେଳ କ୍ରୀଡ଼ା ଥାଏ। ସେଥିରେ କଉଥିରେ ଭାଗ ନିଅନ୍ତି ନା ନିଅନ୍ତିନି?
ହଁ ମୁଁ ଭାଷଣ କ ମାନେ ଭାଷଣରେ ନେଇଥିଲି। ତାପରେ ମାନେ ରଚନାରେ ନେଇଥିଲି। ହଁ କବାଡ଼ି ଖେଲ ଖୋ ଖୋ ଖେଲ
ଆଛା।
ଏମିତି ନେଇଥିଲି ଆଉ।
ବହୁତ ଭଲ ବହୁତ ଭଲ ଶୁଣିକି ଭଲ ଲାଗୁଛି ତମେ ଏତେ ଏତେ ଖେଳରେ ସବୁ ମାନେ ଭାଗିଦାରୀ ହେଇଚ ଇଏ ବି ହେଇଚ। ବୋହୁତ ଭଲ ଲାଗୁଛି ଶୁଣିକି। ଏବେ ଆଉ କଣ ମାନେ ମୋବାଇଲ ରେ କଣ ମୁଭି ଦେଖି ଖିବାକୁ ପସନ୍ଦ କରୁଛ ନା କଣ କା ଦେଖୁଛ ମୋବାଇଲ ଟିଭିରେ ଯୋଉ କହୁଛ ଦେଖିବାକୁ? ଯୋଉ ଫିଲ୍ମ ଯୋଗୁ ଅଛି।
ହୁଁ ଚଳଚିତ୍ର ବି ଦେଖେ ଆଉ ଏଇ ଏବେ ଏବେ ଯୋଉ ଦୋଉଛି ସିରିଏଲ ମାନେ ବି ଦେଖେ ମାନେ ସମୟ କଟୁନି ତ ତା ସହିତ ମୁଁ ସମୟକୁ କାଟେ।
ଆଛା, ଆଛା, ଆଛା ବୋହୁତ ଭଲ ବୋହୁତ ଭଲ। ଅଁ ଆଉ ସକାଳେ କଣ କେମିତି କରନ୍ତି ସକାଳୁ ଉଠିକି କିଛି ଯୋଉ ଆଜିକାଲି ତ ସ୍ୱାସ୍ଥ୍ୟ ସମସ୍ୟା ବୋହୁତ ବଢିଗଲାଣି। ସେଥିରେ କଣ କେମିତି କରୁଛନ୍ତି ଏ ଆଇ? ଇଏ ପାଇଁ କିଛି ଆମର ଯୋଉ ଏକ୍ସରସାଇଜ ଯୋଗ। ବା ବ୍ୟାୟାମ କିଛି କରୁଛନ୍ତି ସକାଳୁ?
ହଁ ମୁଁ ସକାଳୁ ଉଠି ନିତ୍ୟକର୍ମ ସାରି ଅ ନ୍ଧିଏ। ଗାଧେଇ ଯାଏ ଗାଧେଇ ଆସେ ଠାକୁରଙ୍କୁ ପୂଜା କରେ। ତାପରେ ରୋଷେଇ କରି ଆଉ ଟିକେ ମାନେ ଟିକେ ରେଷ୍ଟ ନିଏ ଦିପହରରେ ତାପରେ ପିଲାମାନେ ଆସିଯାଆନ୍ତି ପଢିବା ପାଇଁ ପାଞ୍ଚ ରୁ ସାତେ। ତ ସେ କରେ ମାନେ ତାଙ୍କୁ ପଢାଏ ତାପରେ ବୁନ୍ଦେ ମା ମା ମ ସେତେବେଳେ ମାମା ରୋଷେଇ କରନ୍ତି। ତାପରେ ଖା ଖାଇ ପିଇ କିିଏ ଟିକିଏ ଟିଭିି ଦେଖିକି ଶୋଇଯାଏ।
ଆଛା, ଆଛା, ଆଛା ବୋହୁତ ଭଲ ବୋହୁତ ଭଲ। ଆଉ ଘରେ କି ମାନେ ଆଉ ଏବେ କିଏ କିଏ ଅଛନ୍ତି ତମର ଘରେ?
ମୋ ମା ଅଛନ୍ତି ମୋ ଭାଇ ଅଛି। ବାପା ଯାଇଛନ୍ତି ଚାଷ କରିବାକୁ ଆଉ ଜେଜେ ବାପା ବାପା ବି ଏ ବୁଲିବାକୁ ଯାଇଛନ୍ତି।
ଆଚ୍ଛା ଆଚ୍ଛା ବହୁତ୍ ଭଲ। ଆଉ ତମ ସେପଟରେ କଣ ପର୍ବ ପର୍ବାଣି ସବୁ ଭଲ ଭଲରେ ପାଳନ କର କଣ୍ କୋଉ ପର୍ବ?
ଆମ-ଆମ ଗାଁରେ ସବୁ ମାସରେ ସଂକ୍ରାନ୍ତି ହୁଏ। ସଂକ୍ରାନ୍ତି ପଡେ ସେ ସଂକ୍ରାନ୍ତି କୁ ଏଇ ମନ୍ଦିରରେ ଆମ ପାଳନ କରାଯାଏ। ତାପରେ ରଥଯାତ୍ରା ହୁଏ ଆଉ ଆମ ଏଠି ବାବା ମଠ ଅଛନ୍ତି ତ ସେ ବାବା ମାନେ ଯାତ୍ରା ହୁଏ ଝୁଲଣ ଯାତ୍ରା ହୁଏ।
ହଁ। ଝୁଲ-ଝୁଲଣ ଯାତ୍ରା ଯାଇଚନ୍ତି ଦର୍ଶନ କରିବାକୁ କେବେ?
ଉଁ ପୁରୀ କୁ?
ପୁରୀକୁ ନହେଲେ ତମେ ଯୋଉ କହିଲ ଘର ପାଖରେ ସେଠି କେବେ ଯାଇଚନ୍ତି ଦର୍ଶନ କରିବାକୁ?
ହଁ ହଁ ଘର ପାଖରେ ଯାଇଚି, ଆମ ଆମ ଗାଁ ରେ ହୁଏନି ଆମ ଗାଁ ପାଖ ଖରେ ଝୁଲଣ
ହଁ କେମିତି ସେ କେମିତି କଣ ଝୁଲଣ କରାନ୍ତି କଣ କେମିତି ମାନେ ସେଠି କରାନ୍ତି?
ଅଁ ଭଗବାନଙ୍କୁ ରଥରେ ବସାନ୍ତି ଆଉ ତା ଏମଦି ସବୁ ପଟେ ବୁଲିକି ଆସନ୍ତି ତାପରେ। କଣ କେମିତି କରାନ୍ତି ମୁଁ ଜାଣିନି କିନ୍ତୁ ରଥରେ ମାନେ ଟାଣି ଟାଣି ସବୁ ମାନେ ସ-ସମସ୍ତଙ୍କ ଘରକୁ ନିଅନ୍ତି। ସେତିକି ଜାଣିଚି।
ଆଚ୍ଛା ଆଚ୍ଛା ବହୁତ୍ ଭଲ ବହୁତ୍ ଭଲ‌। ଏଇଟା ବି ଜାଣିଚନ୍ତି ବହୁତ୍ ଭଲ ଲାଗୁଚି ଶୁଣିକି। ଝୁଲଣ ଯାତ୍ରାରେ ଗୋଟେ ଅ ଝୁଲଣ ଯେମିତି ଯେମିତି ଆମେ ଝୁଲିଥାନ୍ତି ସେଥିରେ ଭଗବାନଙ୍କୁ ଆମ ଯୋଉ ରାଧା ଅଛନ୍ତି କ୍ରିଷ୍ଣ ଅଛନ୍ତି ରାଧା କ୍ରିଷ୍ଣଙ୍କୁ ବସେଇ ଦେଇଥାନ୍ତି। ସେଥିରେ ଗୋଟେ ଝୁଲଣରେ ଗୋଟେ ଦଉଡିି ଲଗେଇ ଦେଇଥାନ୍ତି ସେ ଦଉଡିକି ଟାଣନ୍ତି। ଦଉଡି କୁ ଟାଣିବା ଦ୍ଵାରା ଭଗବାନ ସେଇଥେ ଝୁଲନ୍ତି। ସେଇଟା ଇଏ ହେଇଥାଏ। ବହୁତ ଭଲ ଲାଗିଥାଏ ଝୁଲଣ ଯାତ୍ରା। ଉଁ ଆପଣ ଯିବେ ବୃନ୍ଦାବନରେ ଯିବେ ଝୁଲଣ ଯାତ୍ରା ହଉଚି ବହୁତ୍ ସୁନ୍ଦର ଆମେ ଯାଇଥିଲୁ ମଝିରେ ବହୁତ୍ ସୁନ୍ଦର୍ ବୁ-ବୁ ମାନେ ଝୁଲଣ ଯାତ୍ରା ଯାରେ ଯାଇନଥିଲୁ ଆମେ ଅଲଗା ସମୟରେ ଯାଇଥିଲୁ ସବୁ ଜିନିଷ ବହୁତ୍ ସୁ ସୁନ୍ଦର ହେଇଥାଏ ବୃନ୍ଦାବନ ରେ ଯଦି କହିବେ ଆପଣ। ଯାଇଚନ୍ତି କେବେ ବୃନ୍ଦାବନ ବୁଲିବାକୁ?
ନାଁ ଯାଇନି। ଭଗବାନଙ୍କ ଙ୍କ ଡୋରି ତ ଲାଗିନାହିଁ। ଯିବା ପାଇଁ ଇଚ୍ଛା ଅଛି କିନ୍ତୁ ଯାଇପାରୁନି।
ଆଚ୍ଛା ବହୁତ୍ ଭଲ ବହୁତ୍ ଭଲ। ଗଲେବି ଆପଣ ଦେଖି ବେ ବହୁତ ବୃନ୍ଦାବନ୍ ରେ ଏ ଏତେ ଭଲ ଭଲ ସ୍ଥାନ ଅଛି କହିଆଁ-କହିତେ ଗଲେ ଏବେ ବି ଆମେ ଯେମିତି ଯୋଉ ଡାଟା ପାଉଚନ୍ତି ପାଞ୍ଚଲକ୍ଷ ରୁ ଅଧିକ ବୃନ୍ଦାବନରେ ଖାଲି ମନ୍ଦିର୍ ରହୁଛି। ମାନେ ବହୁତ ଏତେ ଭଲ ଭଲ ମନ୍ଦିର ତା ଭିତରୁ କିଛିଟା ମୁଁ କହିବି ପ୍ରେମ ମନ୍ଦିର ଯୋଉ ଅଛି। ବହୁତ ସୁନ୍ଦର ସେଠି ଯୋଉ ଆମର କୃପଳ ମହାରାଜ ତାଙ୍କର ପ୍ରତିଷ୍ଠାତା। ସେ କରିଛନ୍ତି ବହୁତ ସୁନ୍ଦର ହେଇଛି ଆଉ ତାହା ସହିତ ବା ଙ୍କି ବିହାରି ଜି ସେଠି ବି ବହୁତ ସେ ମନ୍ଦିର ବି ବହୁତ ଆପଣ। ଯିବେ ଏତେ ଭିଡ ସେଠି ହୁଅନ୍ତି ଏତେ ଦର୍ଶନ କରିବାକୁ। ବହୁତ ସୁନ୍ଦର ଲାଗେ ଆଉ ବର୍ସାନା ବର୍ସାନା ରେ ବି ବହୁତ ସୁ ଭଲ ଲାଗେ। ସେଠି ମାନେ ମନ୍ଦ ପୁରା ବହୁତ ପାହାଡ ଉପରେ ଯାଇଁକି ଆପଣ ଦର୍ଶନ କରିବେ। ବହୁତ ଭଲ ଲାଗେ। ତାପରେ ଆହୁରି ବି ଅ ବହୁତ ସାରା ଅ ଅଛି। ଆମ ଯୋଉ ଯୋଉଠି ଅ ନିିଧିବନ କୁଞ୍ଜବନ ଯୋଉଠି ଆମ ରାଧାରାଣୀ। ଆଉ ଆମ କ୍ରିଷ୍ଣ ମହାପ୍ରଭୁ ସେଠି ମାନେ ରାସଲୀଳା କରୁଥିଲେ। ସେ ସବୁ ଦେଖିଲେ ଏବେ ବି ସେ ଯୋଉ ସବୁ ଚିତ୍ର ବନେଇଛନ୍ତି ଇଏ କରିଛନ୍ତି। ଏମିତି ଲାଗେ ଯେ ଇଏ ଜୀବନ୍ତ ଅଛି। ଏବେ ବି ଅଛନ୍ତି ଭଗବାନ ଆଉ ରାଧାରାଣୀ ମାତା ଅଛନ୍ତି ଏବେବି। ବହୁତ ଭଲ ଲାଗେ।
କେବେ ଭଗବାନଙ୍କୁ ମାନେ ଇଏ କରିବାପାଇଁ ଯାଆନ୍ତୁ କେବେ ମୁଁ କହିବି ତ। ଦର୍ଶନ କରି ଆସନ୍ତୁ ଦେଖିବେ ତାର ଅନୁଭୂତି କେତେ ତୁମକୁ ଭଲ ଲାଗିବ।
ନିଶ୍ଚୟ।
ଆଚ୍ଛା ଆଚ୍ଛା।
ହଉ ଠିକ ଅଛି ତମ ସହ କଥା ହେଇ ଭଲ ଲାଗିଲା ରଖୁଛି ପରେ କଥା ହବା।
ହଁ ହଁ ଧନ୍ୟବାଦ।